ହ୍ୟାଲୋ।
ହ୍ୟାଲୋ ହଁ ଝିଅ।
ହଁ ନମସ୍କାର।
ହଁ ନମସ୍କାର କଣ କରୁଛ?
ହଁ ଏଠି ଘର ଦ୍ୱାର ସବୁ ଓଳା ଓଳି କରିକି ବସିଛୁ ଆଉ। ତ ଆଉ ଟିକେ ପରେ ସନ୍ଧ୍ୟା ଦିଆହବ। ଆଉ ତମେ କଣ କରୁଛ?
ଆଉ ମୁଁ ହେଇ ସେମିତି ଘର ଓଳା ଓଳି କରିସାରିଲି। କରି ସାରିକିରି ମୋର ନିତ୍ୟକର୍ମ ସବୁ କାମ ସାରିଲି। ସାରିକିରି ଗୋଟେ ବ୍ଲାଉଜ ଗୋଟେ ତିଆରି କଲି ତାକୁ ଥୋଇଲି। ଥୋଇ ସାରିକି ହୁଁ ଥୋଇ ସାରିକି ଆଉ ଟି କିଏ ଗଲେ ହୁଁ ହୁଁ ହଁ ଆଉ କଣ କରିବା? କଣ କରିବା ପରିସ୍ଥିତି ତ ମଣିଷକୁୁ କୋଉ ବାଟକୁ ନେଇଯାଏ ଆଉ କଳା କଣ ଇଚ୍ଛା କଣ ହଉନି ଖାଇ
କୌଣସି ମଣିଷ ହଉନା ନା କାହିଁକି ଅ ନିହାତି ଗୋଟେ କଳା ଶିଖିବା ଦରକାର ହଁ ଭଲ।
ହୁଁ ମାନେ ଗୋଟେ କୌଣସି କାମରେ ଲିପ୍ତ ରହିଲେ ଆଉ ଯେତେ ଟେନସନ ରହିଲେ ବି ଟିକେ ସେ ଟେ ହୁଁ ଆଉ ତମେ ଶିଖୁନ।
ହଁ ମୋ ସାଙ୍ଗ ମୋର ଜଣେ ବନ୍ଧୁ ଥିଲେ ସିଏ ବି କରନ୍ତି ତାଙ୍କ ଭଉଣୀ ବି କରନ୍ତି ସେ କଉଥିଲେ
ହୁଁ କମାଇଁ ଶୁଖୁନି? ତମେ ଶିଖିବ ନହଲେ ହଁ ଶିଖ କିଛି ନାହିଁ ଘରେ
ସିଖିଲେ ଭଲ କାହିଁକି ନା ଆଜିକାଲି ଯେମିତି ସବୁ ସବୁ ର ଜିନିଷର ଦାମ୍ ବଢ଼ି ଚାଲିଚି।
ଦାମ ବଢି ଯାଇଛି ନୁଏ ଏଇଟା ଏତେ ସୁନ୍ଦର କାମ ହେଲା କି ଏଟା ଘରୁ ନାଇଁ ନାଇଁ ଘରୁ ବାହାରକୁ ତମେ ନ ଯାଇକି ଯିବନି ନା ବାହା ଭୟ ରହିବନି ହେଲା ଘରେ ବସି ଉଁ ଘରେ ବସି ମାସୁକୁ ତମେ ହଜାର ଦେଢ ହଜାର ଇନକମ କରିପାରିବ ନିଜର ହାତ ଖର୍ଚ ଚଳେଇ ପାରିବ ଦେ କଣ କୋଉଠି ବି ଦୋକାନ ନ ଦେଇକି ବି ତମେ ଦି ପଇସା ଇନକମ୍ କରିପାରିବ ବଢିଆ କାମଟା ଇଏ କିଛି ହେନା ଏ କିଛି ଖରାପ ବି ନୁହଁ।
ଆଉ କଣ ସବୁ କାମ ଫାମ ସରିଗଲାଣି ସନ୍ଧ୍ୟା ତ ଦିଆହବ ଆଉ। ରାତ୍ରି ଭୋଜନ ପାଇଁ କଣ ଭାବି ଯୋଜନା କରିଚନ୍ତି?
ରାତିରେ କଣ ହବ ନା ରାତିରେ ମୁଁ ତ ସବୁଦିନ ଆମେ ଆମେ ତ ନାଇଁ ନାଇଁ ଆମେ ତ ଭାତ ଖାଉ ଏ ସମୟ ଥାଉ। ସଜ ପଖାଳ ଭାତ ଏମିତି ପୋଡା ଚକଡା କରିକି। ଚକଡ଼ା ଚକୁଡି କରିକି। ମିକ୍ସର ଫିକ୍ସର ଚକଡା କରିକି ଖାଉ ସମସ୍ତେ ମିଶି ମିଶିକି। ଆଉ ଆଉ ଯୋଉଦିନ ଆଉ ବାର ବାର ଅଛି ଶନିବାର ହେଲା ଗୁରୁବାର ହେଲା ହେଲା ଆମେ ଯେହେତୁ ଓଡିଆ ଘର ଆମେ ବହୁ। ଆଉ ସେଦିନ ରୁଟି।
ହଁ ରାତିରେ ଭାତ ଖାଆନ୍ତିନି।
ହୁଁ। ହଁ ପ୍ରାୟ ସମୟ ରୁଟି ଟମାଟର ବାଇଗଣ ଭଜା ଚକଡ଼ି ଦେଲୁ କ୍ଷୀର। ମୁଁ ତ ଆଳୁ ସିଜା ଏମିତି ଆଉ ଖାଇବାରେ ସେମିତି କିଛି ନାଇଁ।
ହଁ ଯାହା ହେଲେ ଖାଇଲ ଗଲା।
ହୁଁ ଖାଇବାରେ ସେମିତି କିଛି ନାହିଁ। କି ଏଇଟା ହେଲେ ଖାଇବୁ ନହେଲେ ନାଇଁ। ଖାଇବାରେ ଭୋଜନରେ କଣ ଅଛି ଯେବେ ଯାହା ମିଳିବ। ହଁ ଯାହା ଯେତଳେ ମିଳିଲା ଖାଇଦେଲେ। କେତି
ଆଉ କଣ ବନ୍ଧୁ ଖବର କଁ ଆଉ ସବୁ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ଘରେ ବୋଲିକି ମୁଁ ତ ଏଠି ତ ରୁମରେ ରହୁଛୁ। ପରିବାର ଆମ ଆପା ଯା
ହଁ।
ଦେଢଶୁର ଭାଇ ଏଇ ଜଉ ଦେଡଶୁର। ସେ ଅପାକ୍ଷିତ ତାଙ୍କର କଟକରେ ରହୁଛନ୍ତି। ମୋ ଶାଶୁ ଶଶୁର ସିଏ ତ ବାହାରେ ସହରରେ ରହୁଛନ୍ତି ବମ୍ବେ ରେ।
ହୁଁ ଯିଏ ଯୋଉଠି ସବୁ କାମରେ ରହିଲେ
ହଁ ସମସ୍ତେ ଭଲ ଅଛନ୍ତି। ଏମତି ଖାଲି ଫୋନ ରେ ଭଲ ମନ୍ଦ ବୁଝିବା କଥା।
ହଁ ଆଉ ସେମିତି କେବେ ପୁଣି ସହ ପରିବାର ସାରା ପୁରା ଏକାଠି ହୁଅ?
ହଁ ବଉ ଆମର ଏଇ ଦୋଳ ହେଲା। ଏ ଯୋଉ ହୋଲି ଖେଳ। ହୋଲି ହେଲା ନାଇଁ ତ ଆମର ହେଲା ଯୋଉ ଦଶହରା ହେଇ ଦଶହରା ହବ ନା ମୁଁ ସେ ଗୋଟେ ଜାଗାକୁ ଯିବୁ ହେଲା। ସେଠି ଯାଇଁ
ସେଇ ତ ଆଉ ପର୍ବପର୍ବାଣି ଗୋଟେ ଜାଗା, ଗୋଟେ ଜିନିଷ ସେଇଦିନ ସମସ୍ତେ ମିଶନ୍ତି ଆସିକି ଆଉ।
ହଁ ପର୍ବ ତ ସେଥିପାଇଁ ବୋଧେ ହେଇଛି ସମସ୍ତଙ୍କୁ ଏକଜୁଟ କରିବା ପାଇଁ।
ତମ ଘରେ ସବୁ କୋଉ କୋଉ ପର୍ବ ପାଳନ କର ସବୁ ଘରେ?
ହଁ ଆମ ଘରେ ତ ବିଶେଷ ତ ଆମର ଯେତେବେଳେ ପର୍ବ ବୋଲିକି ଆମର, ଡଙ୍ଗା ଭଷାରେ ସମସ୍ତ ସେ ଆସନ୍ତି, ଆମ ପଷା ହୁଏ ଶିବଙ୍କର ହେଲା, ଆଉ ହୁଁ ତାପରେ ଆମର ଖଣ୍ଡାୟତ ଘର। ଖଣ୍ଡା ପୂଜା ହୁଏ ଦଶ ଦଶହରାରେ ଆଠ ଦିନ, ଜାଣିଥିବ ଆଠ ଦିନ ଖଣ୍ଡା ପୂଜା ହୁଏ। ନବରାତ୍ରି ବଡ ବାପା ନବରାତି ସେ କରନ୍ତି। ଆମ ଘର ପାଖରେ ମେଢ ହୁଅନ୍ତି। ବହୁତ ମଜା ହୁଏ। ସମସ୍ତେ ଖଣ୍ଡା ପୂଜା ହୁଏ।
ହଁ ଯେତେ ଯାହା ହେଲେ ଘରର ଗୋଟେ ମୁଖ୍ୟ ପର୍ବ ହେଲା ମାନେ, ନିହାତି ମଜା ଲାଗିବ। ଖୁସି ଲାଗିବ।
ହୁଁ ନୂଆ ପୋଷାକ ସମସ୍ତେ ପିନ୍ଧିଲେ? ଆଉ ତାପରେ ଆମର ନବରା
ଠୁ ସନ୍ଦୀପ
ହଁ ଆମର ଦଶହରାରେ ହୁଏ ଦଶହରାରେ ମଣ୍ଡା ହୁଏ। ନବରାତ୍ରି ହୁଏ ନଅ ଦିନି ନଅ ଦିନ, ଯୋଉ ଦିନ ସିନ ପୁରୀ, କ୍ଷୀରି ହବ, ପୂଜା ହବ ସାତ ଜଣ ପିଲା ଆସି ଖୋଇବାକୁ ଦିଆଯିବ। ବହୁତ ମଜା, ବହୁତ ମଜା ହେଲା ଆଉ ସେ ସମୟ ଟା ଯେମତି ଘର ଯେମତି ପୁରୀ ଉଠେ। ହଁ।
ପର୍ବପର୍ବାଣି ତ ଆମ ଓଡିଆ ମାନଙ୍କର ଗୋଟେ ଜିନିଷ, ଆଉ ସେଟା କୁଆଡେ ଦେଖିବାକୁ ମିଳିବନି ଆଉ।
ହୁଁ ଆଉ। ହୁଁ ତାପରେ ଆଉ ଗୋଟେ କଥା ଉଁ ତମେ ତମେ ନିଜେ କୁହ? ତମେ ତ ବଡ ପିଲା ହେଲଣି- ଏ ଯୋଉ ଏଇ ଯୋଉ ଗଛ ବୁଛ ସବୁ କାଟି ଦଉଛନ୍ତି, ହେଲା
ହଁ।
ଏଇ ଯୋଉ ଗଛ ବୁଛ ସବୁ କାଟି ଦଉଛନ୍ତି ଆଉ ହଁ ଯାହା ଫଳରେ କି ଆଉ ମାନେ ମଣିଷ ଟିକେ ଭଲ ଭଲ ଇଏ ପାଉନି ପ୍ରଦୂଷଣ ମୁକ୍
ହଁ ବାୟୁମଣ୍ଡଳ ଟା ସାରା ବର୍ଷା ଭର୍ଷା କମି ଯାଉଛି ଗଛ କାଟିବା ଦ୍ଵାରା। ଆଉ ଆଗରୁ ସବୁ ଗଛ ରା ତା ରାସ୍ତା କଡରେ ଗଛ, ମାନେ ଯିଏ ଯାଉଥିଲେ ସବୁ ଲୋକ ରାସ୍ତାରେ ଯଦି ହଠାତ୍ ଥକି ପଡିବେ, ଗଛ ମୂଳେ ବସି ପଡୁଥିଲେ ଆଉ ସେ ଯୋଉ ପବନ କିନ୍ତୁ ଆଉ ସେ ସବୁ କଣ ଦେଖିବାକୁ ମିଳୁଛି ରାସ୍ ସେ ରାସ୍ତାରେ କୌଣସି ଜାଗାର ଗୋଟେ ଗଛ ନାହିଁ।
କୌଣସି ଜାଗାରେ ଗୋଟେ ଗଛ ନାହିଁ।
ସେଠି ଯୋଉ ବି କୌଣସି ଗୋଟେ ଲୋକ ଆରାମ କରିବାକୁ ଚାହିଁବ ସେ ପାଇବନି।
ଆଗେ ଘରେ ଘରେ ଘରେ ଘରେ କେତେ ଲେଖା ଗଛ। ତାପରେ ଦେଖୁନ ଏଇ ଯୋଉ ଘଡଘଡି ହଉଛି ହେଲା। ଏଇ ଯୋଉ ଘଡଘଡି ହଉଛି ଲୋକ ବି ଗଛ ରକ୍ଷାକୁ ଡରୁଛନ୍ତି।
ହଁ। ଘର ପାଖରେ ଗଛ ରହିଲା ମାନେ ହଁ।
ହେଲା ଏ ଯୋଉ ଘଡଘଡି ହଉଛି, ମାନେ ଲୋକ ରଖୁ ଗଛ ରଖିବାକୁ ଖ୍ୟାଲ କରୁନାହାନ୍ତି।
ହଁ, କିନ୍ତୁ ତଥାପି ଅଁ ଏତେ ଏତେ ଏତେ ମାତ୍ରାରେ ହଁ ଯୋଉ ସେଟା ବି ଆପଣ ଯାହା କହିଲେ ସେଟା ଠିକ କଥା କି ଘର ପାଖରେ କଥା ଗଛ ଟା ରହିଲେ କ୍ଷତିକାରକ। କିନ୍ତୁ ଯୋଉ ଜାଗାରେ ରହିବା କଥା ତଥାପି ସେଇ ଜାଗାରୁ ବି ଜଙ୍ଗଲ। ଜଙ୍ଗଲଟା ତ ଗଛ ରହିବା ଜାଗା ନା କିନ୍ତୁ, ସେଠୁ ବି ଲୋକ କଣ ସବୁ କାଟିକି କାଠ ଫଠ ସବୁ ନେଇ ଆସୁଛନ୍ତି।
ବା ଆମର ଏଇ ଯୋଉ ଏବେ ଯୋଉ ଘଡଘଡି ହେଲା, ଆମ ଘର ପାଖରେ, ବୋଉ ଫୋନ କରିଥିଲା କହିଲା। ଗୋଟେ ଭଲ ବଡ ଚାଖୁଣ୍ଡା ଗଛ ଛୋଟ ପଡିଗଲା, ଜଣେ ଗୁହାଳୁ ଗୁହାଳୁ ଗାଇଈ ଦୁଇଁକି ଫେରୁଥିଲେ ସନ୍ଧ୍ୟା ବେଳେ, ସେ ଆମ ଘର ପାଖ ପଡିଛି ଏବେ ମରିଗଲେ ସାଙ୍ଗ ସା ହେଲା ଏମିତିଆ ଡର ମାଡୁଛି। ବେଶ ଥିବା ଏଇ ଯୋଉ ଘଡଘଡି ବେଶୀ ଦୁଃଖୀ ଲୋକମାନାନଙ୍କ ଜୀବନ ଯାଉଛି। ମାନେ ଯୋଉମାନେ କି ଯୋଉମାନେ କି ଗରିବ ଲୋକ, ଖଟିଲେ ଖାଇବେ ଆମରି ଅଣା ବର୍ଷୀୟା ଲୋକ। ସେଇ ମାନଙ୍କ ଜୀବନ ଯାଉଛି। କୋଉଠ ବିଲରୁ ଫେରୁଥିବେ କଣ କରୁଥିବେ ହେଲା। ଭଗବାନ ତ ସତ କଥା ଆଉ ଭଗବାନ ଭଗବାନ ଙ୍କୁ ମୁଁ ନିନ୍ଦୁନି। ହେଲା କିନ୍ତୁ କାହିଁକି କେଜାଣି ଭଗବାନ ଏମିତି କରନ୍ତି। ହୁଁ ଦୁଃଖ କୁ ବେଶୀ ଦୁଃଖ ଦିଅନ୍ତି ହେଲା। ଦୁଃଖ କୁ ବେଶୀ ଦୁଃଖ ଦିଅନ୍ତି। କେତେ ଉଁ ଯିଏ ଚୋରି ଡକାୟତ କରୁଛି।
ସେମାନେ କିନ୍ତୁ ଖୁସିରେ ଥିବେ। ମାନେ ଯିଏ ଯେତେ ଖରାପ କାମ କରୁଛି ସେ ଖୁସିରେ ଯିଏ
ନାଇଁ ଭଗବାନଙ୍କ ନଜର କୁ କଣ ସେ ସବୁ ଜିନିଷ ଆସୁନି, ବଡ ଠାକୁର ସେ ତ ସବୁ ଦୁନିଆ ଦେଖୁଛନ୍ତି। ହେଲା କାହିଁକି ଯାହାର ଗୋଟିଏ ପୁଅ, ଯା ର ଗୋଟିଏ ଛୁଆ ତାରି ପୁଅକୁ ରୋଗ ଦେଇଥିବେ।
ହୁଁ
ହେଲା ଯଏଁ ଦୁଃଖ! ଜୀବନରେ ସେ ସାରା ଜୀବନ ଦୁଃଖ ପାଇଲା। ମନେକି ତାକୁ ଯେକୌଣସି ଦୁଃଖ ହଉ, ସନ୍ତାନର ଦୁଃଖ ହଉ, ତାର ଆର୍ଥିକ ଦୁଃଖ ହଉ, କି ତା ରୋଗ ବୈରାଗର ଦୁଃଖ
ହୁଁ। ଯେତେ ମାନେ ଭଗବାନ ଦେଖୁଛନ୍ତି ଇଏ ତ ଦୁଃଖ ସହି ପାରୁଛି, ଆଉ ତା ଉପରେ ଉପରେ ଦୁଃଖ ଦେଇ ଚାଲିଛନ୍ତି।
ହୁଁ।
ହ ଆଉ ତମ ଝିଅ ଛୋଟ ଝିଅ କହୁଥିଲଅଛି। ସେ କଣ କରୁଛି?
ସେଏ ସ୍କୁଲୁ ଆସି ଖାଇକି ଶୋଇଥିଲା।
ହଁ।
ଶୋଇକି, ଉଠିକି ଆସିକିରି ଏଠି ବସିଛି। ପାଠ ପଢିବ, ଟୁସନ କଣ କହିଲ?
ତାର କୌଶ୍ରଣୀ?
ଆର ବା ଚତୁର୍ଥ ହେଲା।
ଓ ବଡ ବଡ ଧୀରେ ଧୀରେଇ ଚାଲିଛି ଆଜିକାଲି ତ ଜାଣିଥିବ ଅ ଫୋନ୍ ପାଖରୁ ଛୋଟ ଛୁଆଙ୍କୁ ଦୂରେଇ ରଖ ରଖିବାକଥା କାହିଁକିନା ଆଜଜିିକାଲି ଛୁଆ ଯୋଉ ସବୁ ହେଲେଣି ଫୋନ ନ ଦେଖିଲା ମାନେ ଖାଉନାହାନ୍ତି।
ହଁ ହଁ ବା ହଁ ବା ସେ ଅଭ୍ୟାସ ବହୁ
କେତେ କେତେ ଛୋଟ ଛୋଟ ଛୁଆ ଚଷମା ଲଗେଇକି ସ୍କୁଲ ଆଉଥିବେ।
ହଁ ବା, ସେ ବହୁତ ଖରାପ ଅଭା ଥିବା ମୁଁ କହୁଛି।
ହଁ ମୋ ଝିଅ ପାଖରୁ ଟିକେ ଫୋନ୍ ଟା ଦୂରେଇ ରଖିଥିବ।
ବହୁତ ଖରାପ ଅଭ୍ୟାସ ଏ ଟିକେ ଟିକେ ଛୁଆ ଗୁରା। ଖାଲି ଫୋନରେ ବାଇଆ ଫୋନ ଦେଖିଲେ ଫୋନ ପାଇଁ ଇଏ ଫୋନ
ରଥଯାତ୍ରା ଆସିଲାଣି ଜାଣିଥିବେ? ଆଉ ରଥଯାତ୍ରାରେ କଣ ହୁଏ ତମ ଗାଁ ଆଡେ ସବୁ ରଥ ଆସେ ନା?
ହଁ ରଥ ଆମର ଏଠି ଛୋଟ ରଥ ଗୋଟେ ଅଛନ୍ତି ବହୁତ ଲୋକ ତଥାପି ହୁଅନ୍ତି ରଥ ପୁରୀରେ ତ ବଡ ରଥ।
ହଁ କିନ୍ତୁ ସବୁ ଗାଁ ଗାଁ ମାନଙ୍କରେ ମାନେ ରଥ ଆସିବେ ଦିନକୁ ଦଶଟା କୋଡିଏ ଟା ଲେଖା।
ହୁଁ ଭଗବାନ ଆସିବେ ଭକ୍ତ ମାନ ଦର୍ଶନ ହୁଏ ହୁଁ ମନେ ଅଛି ଆମର ଆମେ ଯୋଉ କୋ ନଡ଼ିଆ ତମ ଗାଁ ରେ ରଥ କରୁ। ଖଡିକା ପିଞ୍ଚ ଗେଞ୍ଜି କି ନଡିଆ ଗେଟମାରେ ଆମେ ରଥ କରୁ ଟାଣି ଟାଣିକା ତାକୁ ନଉ ସେ ସୁନ୍ଦର
କୁହନ୍ତି ଛୋଟ ବଳର ଯୋଉ ସ୍ମୃତି ସେଟା ଖାଲି ସ୍ମୃତି ହେଇ ରହିବ ଯାହା କିନ୍ତୁ ସେ ସମୟ କେବେ ଫେରି ଆସିବନି।
ହଁ। ସେ ସେତେବେଳେ ସେ ରଥ ବଢି ସେ ବେଳ ବଢିଆ ସେ ଛୁଆ ବେଳ ବଢିଆ। ଆଇନା ଆଉ ସେ ଛୁଆ ଆମେ ନାହାନ୍ତି ନା ସେ ବେଳ ବି ନାହିଁ।
ହଉ ବନ୍ଧୁ ମୁଁ ଏବେ ଟିକେ ରଖୁଛିଁ ମୋ ଭାଇ ଡାକିଲେଣି ଟିକେ ଆମେ ପରେ କେତେବେଳେ କଥା ହେବା।
ହଉ ହଉ ଆଉ ଫୁନ୍ ଫୋନ କରିବି ଟାଇମ ହେଲେ।